ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର ଆଜ୍ଞା କେମିତି ଅଛନ୍ତି?
ଆଜ୍ଞା ନମସ୍କାର ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି। ଆଉ ହଁ ଆପଣ ଆପଣଙ୍କର ଏବେ ହଁ ମୁଁ ଖାଇଛି ତ ସକାଳୁ ରୁଟି ଖାଇଛି ଆଉ ର ତରକାରୀ ତରକାରି ହେଇଛି ଆଉ ଆପ କଣ ଖାଇଛନ୍ତି?
ହଁ ହଁ ମୁଁ ବି ସେଇ ରୁଟି ତରକାରୀ ଖାଇଛି। ଯେହେତୁ ବାସି ରୁଟି ଟିକେ ଖାଇଲେ ଦେହ ପାଇଁ ଭଲ
ହଁ ହଁ ମୁଁ ବି ବାସି ରୁଟି ମୁଁ ବି ଖାଇଛି ବାସି ରୁଟି କାହିଁକି ନା ରାତିରେ ରୁଟି ହୁଏ ନା, ସକାଳକୁ ରହିଯାଇ
ହଁ ହଁ।
ତ ସେଇଟା ହିଁ ଖାଇଲେ ଭଲ ଲାଗେ ହଁ। ଆପଣ ମାନେ ମୁ ଦେଖୁଥିଲୁ ଗୋଟେ ହ୍ୱାଟସପ ରେ ମୋରୋ ସାଙ୍ଗ ଓ ଦେଇଥିଲା ଷ୍ଟାଟସ୍ କିଛି ପିଲାଦିନ କଥା ମାନେ ବିଦ୍ୟା ପାଇଁ ତ ସ୍କୁଲ୍ ଟାଇମ ସମସ୍ତଙ୍କର କଥା ତ ଆପଣଙ୍କର ମନେ ପଡେ ଆପଣଙ୍କର ସ୍କୁଲ୍ ଯିବା ଟା ଜୀବନର କଥା
ହଁ ବହୁତ ମନେ ପଡେ ସେ ସମୟ ଗୁଡାକ ବହୁତ ଭଲ ଲାଗୁଥିଲା ମାନେ ସେଇ ସମୟରେ ସେ ଜିନିଷ ଟା ଲାଗୁଥିଲା କି କେବେ ସରିବ ଏଇଟା କେବେ ବଡ ହେବା ଚାକିରୀ କରିବା ଏସବୁ ଏମିତି ଲାଗୁଥିଲା
କହିଲେ ହଁ।
ଏବେ ସେ ସମୟ ଟା ମନେ ପଡିଲେ ଲାଗେ କି ପୁଣି ଫେରନ୍ତା କି ସେ ସମୟ
ହଁ।
ମାନେ କିଛି ଜିନିଷ ଥାଏ ଯେମିତି ଏବେ ଯୋଉଟା ଆମକୁ ବହୁତ ସାଧାରଣ ଲାଗେ ସେ ସମୟରେ ସେ ଜିନିଷ ଟା ବହୁତ ଡର ଲାଗେ ଯଦି କିଛି ଗୋଟେ ଏମତି ଭୁଲ କାମ କରିଦେଇଥିବା।
ହଁ
ତ ଯେତେବେଳେ ମାନେ ଶିକ୍ଷକ ଡାକନ୍ତି ଆମର କାର୍ଯ୍ୟାଳୟ କୁ ଆସ ବୋଲି ସେ ସମୟରେ ଯୋଉ ଡର ଥାଏ ମାନେ ଏ
ହଁ
ହଁ ଯେ ଏମିତି ଲାଗେ ଯେମିତି ଆମେ ମାନେ କାହାର ଗୋଟେ ଏ ମର୍ଡର କରିକି ଆସି ଅପ୍ ଅପରାଧ କରିଦେଇଛେ। ସେ ସମୟ ଟା ସେମିତି ଲାଗୁଥିଲା।
ହଁ ଆପଣ କେବେ ବଣଭୋଜି କରିବାକୁ ଯାଇଛନ୍ତି। ଆପଣଙ୍କ ସ୍କୁଲ ର ସାଙ୍ଗମାନଙ୍କ ସହିତ କିମ୍ବା ଶିଖି
ହଁ ଆମେ ଯାଇଥିଲୁ ହଁ ବହୁତ ଥର ଯାଇଛି ମୁଁ।
ବଣ ଭୋଜି ମାନେ କଣ ମତେ ଲାଗୁଥିଲା ଆମେ ଯିବୁ ଏ ବଣ କୁ ଯିବୁ ଭୋଜି କରିକି ଖାଇକି ଅଳିେଇ ଆସିବୁ।
ହଁ ସେମତି ମାନେ ଯେତେବେଳେ ବେଶୀ ଛୋଟ ଥିଲି ସେମିତି ଲାଗୁଥିଲା। ତାପରେ ବଡ ହେଲା ପରେ ଯେତେବେଳେ ଗଲୁ ତ ଟିକେ ଟିକେ ଜାଣିଲୁ କି ହଁ ଏମ ତି ମଜା ମସ୍ତି କରିବା କି କଣ ଆଉ ଛୋ ଟ ଥିଲାବେଳେ ଯେତେବେଳେ ଆମେ ସ୍କୁଲ ତରଫରୁ ଯାଉ ମାନେ ଛୋଟ ପିଲା ତ ବେଶୀ ଛାଡନ୍ତି ନି ଆମକୁ ପାଣି ପାଖକୁ ଏମି ତି ଯିବୁ ବସିବୁ ତାପରେ ଗୀତ ନାଚ ଟିକେ କରରୋଇବେ। ଏ ତାପରେ ରୋଷେଇ ହେଇଥିବ ଖାଇ ପିଇକି ପୁଣି ବସ ରେ ବସିକି ଆସିବୁ ଏରି ସରିଲା।
ହଁ ଆପଣ ଠିକ୍ କହିଛନ୍ତି ଆମେ ବି ସେତେବେଳେ ଯାଉ ଆମକୁ ନେବେ ସେଇ ଯୋଉ ପ୍ରଥମେ ତ ଯିବୁ ଆମେ ଆମର କିଛି ଜଳଖିଆ ଯାହା ବି ହେଇଥିବ ଉପମା ତରକାରୀ ହେଇଥିବ ମୋର ଏବେ ବି ମନେ ଅଛି। ଖାଇଦବୁ ତାପ
ହଁ ସେଟା ତ ମୁଖ୍ୟ ସ୍କୁଲ ସମୟରେ ଉପମା ତରକାରୀ।
ହଁ ଉପମା ତରକାରୀ ପୁରା ତାପରେ ନେବେ ଧାଡି ବାନ୍ଧିକି। ଗୋଟେ ମାନେ ନଦୀ ପାଖକୁ ନେବେ କିନ୍ତୁ ନଦୀରେ ଟିକେ ପାଣିରେ ଲାଗିବକୁ ହିଁ ସେମାନେ ଦେବେନି ନାଇଁ ତମେ ନଦୀ ପାଖ କୁ କେହି ଯାଉନି କହିବେ ଦୂରରୁ ଦେଖ।
ହଁ ଆଉ ଯେତେବେଳେ ଇଛା ହଉଥିବ ଯିବାକୁ ହଁ ଏବେ ଆମେ ତାଙ୍କ ଜାଗାକୁ ଆସିକି ଆମେ ମଧ୍ୟ ସେୟା କରୁଛେ।
ହଁ ସେଇଟା ବି ସ
ଛୋଟ ପିଲାଙ୍କୁ ଯାହାହେଲେ ଟିକେ ନଦୀ ପାଖକୁ ଯିବାକୁ ଦଉନେ ଡର ଲାଗେ। କାଳେ ପଳେଇବେ ପାଣିରେ ଭାସିକି।
ହଁ ସେଇଟା ବି ବହୁତ ମାନେ ସତ କଥା।
ହୁଁ
ଆପଣଙ୍କ କଡେ ପ୍ରତିଯୋଗିତା ଦେଲେ ଆମେ ମାନେ ବୁଲିବା ବୁଲି କହିକି ଆସିଲା ପରେ। ଆମର
ଯୋଉ ବେଲୁନ ଫଟା ଗୋଟେ କମ୍ପିଟି ପ୍ରତିଯୋଗିତା ହୁଏ ମାନେ ବେଲୁନ ଫୁଙ୍କିକି ଦେବେ ତା ଉପରେ ବସିକି ଫଟେଇବାର ଥାଏ ତାପରେ ଯୋଉ ବାଟି ଚାମଚ ହୁଏ ଅଖା ଦୌଡ ହୁଏ ଏମତି ସ ସବୁୁ ଆଉ ଆମର ଯୋଉ ମ୍ୟୁଜିକ ଚେୟାର।
ହଁ ଆମର ବି ସେମିତି ହୁଏ ଆମେ ବୁଲାବୁଲି କରିକି ଆସିବୁ। ତାପରେ ଖାଇବୁ ଯାହା ଆମର ମାନେ ହେଇଥିବ। ମଧ୍ୟାନ ଭୋଜନ ଆ ମଧ୍ୟାନ ଭୋଜନ ସାଧାରଣତଃ ନିରାମିଷ। ଖାଇବା ହେଇଥାଏ ଯେହେତୁ ବିଦ୍ୟାଳୟରେ ବିଦ୍ୟାଳୟ ତରଫରୁ ହୁଏ ଭୋଜି ନିରାମିଷ। ଭୋଜନ ଖାଇସାରିଲା ପରେ ଆମର ସବୁ କାର୍ଯ୍ୟକ୍ରମ ଆରମ୍ଭ ହୁଏ ଗୀତ ହୁଏ କିଏ ଭଲ ନା ଚି ପାରିଲା କି ଭ କୁଇଜ୍ କମ୍ପିଟିସନ୍ ହୁଏ ପଚାରିବେ କୋଶ୍ଚିନି କିଏ ଭଲ ଆନ୍ସର ଦେଲା ତା ତାକୁ କିଛି ଗୋଟେ ଦିଅନ୍ତି ଉପହାର ଆମର ଦଉଥିଲେ ମୋର ଏବେ ବି ମନେ ଛି ପେନ୍ ଗୋଟେ ଗୋଟେ ସ ସେଟ ବହୁତ ଖୁସି ଲାଗୁଥିଲା।
ଦେ ସେ ପେନ ର ମୂଲ୍ୟ ସେତେବେଳେ ବହୁତ ଥିଲା।
ହଁ ସତ କଥା।
ଆମକୁ ମାନେ କେତେ ବଡ ପ୍ରାଇଜ ମିଳିଲା ଭଳି ଲାଗୁଥିଲା। କିନ୍ତୁ? ଏବେ ଯଦି ପିଲାମାନଙ୍କୁ ଆପଣ ପେନ୍ ଗୋଟେ ଗୋଟେ ଦେବେ ସେ କହିବେ ପେନ୍ ଗୋଟେ କଣ ଦେଇଛନ୍ତି ମୁଁ ହଁ ଏବେ। କହେ ଆମ ବେଳେ ସେ ପେନ୍ ଟାକୁ ପୁଣି କେତେ ଜାଗ୍ରତ ରେ ରଖା ହେଇଥିବ ସାଇତିକି କି ହଁ। ପେନ୍ ଗୋଟେ ମିଳିଛି ମତେ। ହଁ ସେ ଖୁସି ଟା ଆଉ ଏବେ ହଁ। ହଁ ସେତେବେଳେ ଏମିତି ଏବେ ଯେମିତି ମିଳୁଛି। ଆମର ଟ୍ରଫି ଗୁଡାକ ପ୍ରତିଯୋଗିତାରେ ଆମ ବେଳେ ତ ସେମତି ନଥିଲା ଆମକୁ କମ୍ପାସ ଦିଅନ୍ତି ବହି ଦିଅନ୍ତି। ଏମିତି ଖେଳନା କିଛି ଗୋଟେ ଦିଅନ୍ତି ନହେଲେ ପେନ୍ ଖାତା ଦିଅନ୍ତି ଏସବୁ ଥିଲା।
ହଁ।
ସେଗୁଡାକ ବି ବହୁତ ଖୁସି ଲାଗି ପାଇଲେ। ନାଇଁ ନାଇଁ ସେ ଖୁସି ଟା ଏମାନେ ଆଉ ଅନୁଭବ କରିପାରିବେନି।
କାରଣ ଏମ ତ ମୋବାଇଲ ଯୁଗ ମାନେଇଗଣି କହିଲା
ହଁ ହଁ ଏମାନଙ୍କୁ ଅଧିକା ଜିନିଷ ଦରକାର ଅଛି।
ହଁ ସେମାନେ ଦେଖୁଛନ୍ତି ନା ବି ଓ ସେ ସେମିତି ଥିଲା ତ ସେମାନଙ୍କୁ ଦେଖ ଦେଖିକି ସେମାନଙ୍କର ଆଶା ବଢି ଯାଉଛି। ଏବେ ଦେଖିଥିବେ ଆଗରୁ ଯେତିକି ଆମେ ମାନେ ଆମର ହଁ ଠିକ। ଆମେମାନେ ଯେତିକି ଆମ ଗୁଜୁ ଗୁରୁମାଙ୍କୁ ସମ୍ମାନ ଦଉଛେ ଶିକ୍ଷକ ଶିକ୍ଷା ଆଜିକାଲିର ପିଲାମାନେ ସେତିକି ଦଉନାହାନ୍ତି ଆପଣ ଏବେ ଦେଖିଥିବେ
ନା ନା ନି ଆମେ ବି ଅନୁଭବ କରୁଛୁ ସେଇଟା ମାନେ ଯେତିକି ଆଗରୁ ଥିଲା। ସେଇ ଜିନିଷ ଟା ଆଉ ନାଇଁ ସେ ଗୁରୁ ଆଉ ଛାତ୍ର ମାନଙ୍କ ଭିତରେ ଯୋଉ ସମ୍ପର୍କ
ହଁ ସେଇଟା ଆଉ ନାହିଁ ସତ।
ସେ ସେତିକି ସମ୍ମାନ ସେତିକି ସ୍ନେହ ଶ୍ରଦ୍ଧା ସେସବୁ ନାହିଁ ଆଉ।
ନା ଏ ଆ ଉଠ ଗୁଲ ଦୋକାନ ଆଗ ତ ହଁ।
ଏବେ ବି ଆମେ ଆମ ଗୁରୁଜନ ଗୁରୁଜି ଗୁରୁମା ମାନଙ୍କୁ ଦେଖିଲେ ମାନେ ଖୁସି ଲାଗେ ବହୁତ। କି ହଁ ଦେଖିଲୁ କଥା ହେଲୁ ଦୀପଦ।
ହୁଁ। ସେମାନେ ଆମକୁ ଜାଣିଥାନ୍ତି ବହୁତ ଖୁସି ହୁଅନ୍ତି। ହଁ ପଚାରନ୍ତି ତମେ କଣ? କରୁଛ କିଛି ଭଲ କାମ କରୁଲେ ଏଇଟା କଣ କୋଉଠି ପଢୁଛ? କଣ ପାଇଛ କଣ ନାଇଁ ସେତିକି ତାଙ୍କ ମନ ଖୁସି ହେସୁ ଦେଲେ।
ହଁ।
ଏବେକା ପିଲାମାନୋନ ଲୁଚେଇକି ପଡୁଛନ୍ତି।
ହଁ ସିଏ ଆଉଠୁ ଆସୁଛନ୍ତି ଗୁରୁ ଗୁର୍ମା ମାନେ ଚାଲ କୁଆଡେ କେମିତି ଲୁଚିଯିବା ନହେଲେ ନ ଦେଖିଲା ଭଳିଆ ରହିଯିବା।
ହଁ
ଏମିତି ସବୁ ରହିଛି ପିଲାଙ୍କର।
କିନ୍ତୁ ସ୍କୁ ମାନେ।। ବିଦ୍ୟାଳୟ ଯୋଉ ଭଳି ଆମର ସାଙ୍ଗ ସଥି ହେଇକି ରହିଥିବେ ଆପଣ ବି ବହୁତ ମ
ହଁ ହଁ।
କରିବି।
ନିଶ୍ଚୟ ଆଉ ବିନା ସ୍ଵାର୍ଥର ସାଙ୍ଗ ସେମାନେ ଥିଲେ। ଆମେ ସେମତି ମାନେ ବେଶୀ ନାଇଁ କିନ୍ତୁ ମାନେ ଯୋଉ ଦୁଷ୍ଟାମି ତ ବେଶୀ କେବେ କରିନୁ ଏମିତି ଯଦି କିଛି ଅ ଫଙ୍କସନ ହେଲା କିଛି ଗୋଟେ ହେଲା ତ ଆମେ ମିଶିକି ନାଚ ଗୀତ ସେ ସବୁ କରୁ। ଖେଳ ମାନେ ବିଭିନ୍ନ ପ୍ରକାର ଖେଳ ଆମର ଥିଲା। ହଁ ସେ ସବୁରେ ଆମେ ଫୁଲ ଗୁନ୍ଥିବାକୁ ଆଗ୍ରହ ପୁଣି ମାନେ ରାତି ସାରା ଆମକୁ ନିଦ ହୁଏନି କି କାଲି ଗଣେଶ ପୂଜା ଅଛି ସ୍କୁଲ କୁ ଯିବା ଆମେ ଏମିତି ପିନ୍ଧିକି ଯିବା ଏଟା କରିବା ସେଟା କରିବା ସେ ସବୁ ଗୋଟେ ଥାଏ।
ହଁ ପୁଣି ଗୋଟେ ବାର୍ଷିକ ଉତ୍ସବ ବି ଗୋଟେ ଭଲ ଲାଗେ ବିଦ୍ୟାଳୟର।
ହଁ।
ଯେତ ଯେତେବେଳେ ହୁଏ ଆମର ତା ପୂର୍ବରୁ ହିଁ ଆମେ ନାଚ ଗୀତ ଆମେ ସବୁ ପୁରା ଅଭ୍ୟାସ କରୁ କେମିତି କି ଆମରା ମାନେ ଭଲ ପର
ହଁ ହଁ ଯେମିତି ପୁରା ଭଲ ହବ ସ୍ ଇଏଟା।
ହଁ କିଛି ଜଣ ଦେଖିଥିବ ଯୋଉମାନେ ଗୀତ ଫିତ ଗାଆନ୍ତି ତ ନାଚ କରନ୍ତି ସମସ୍ତଙ୍କୁ ସେଇଠି ଦେଖିଲେ ବହୁତ ଖୁସି ଲାଗେ ଗୋଟେ ନୂଆ ରୂପରେ ସମସ୍ତଙ୍କୁ ଦେଖିବାକୁ ମିଳେ ସେଦିନ।
ଆରେ ହଁ ସ ମାନେ ଆଉ ଯୋଉମାନେ ନାଚ କରିବେ ସେମାନଙ୍କର ଯୋଉ ବେଶ ପୋଷାକ ଥିବ ସେଇଟା ବି ଟିକେ ଦେଖ ଖିବାକୁ ଇଚ୍ଛା ହୁଏ ସେପଟେ ଛାଡ଼ୁ ନଥିବେ ଲୁଚିକି ଟିକେ ଯିବ ସେପ ପଟ ସାଇଡ ଦେଖିବା କିଏ କେମିତି ଦେଖାଯାଉଛି ପୁଣି ହଁ ହଁ ସାଙ୍ଗମାନେ ଥିବେ ନା ସେପଟେ ଏମତି ଖୁସି ହେଇକି କେମିତି ଦେଖାଯାଉଛି କେମିତି ଦେ ଖାଯାଉଛି ଶାଢୀ ପିନ୍ଧିଛନ୍ତି ଏଇଟା ପିନ୍ଧିଛନ୍ତି ସିଏ ଗୋଟେ ଖୁସି ଲାଗେ।
ଖୁସି ଲାଗେ ବୋହୁ ନାକେ ପୁଣି
ହଁ।
ତା ସହିତ ଗୋଟେ ଶୃଙ୍ଖଳା ଥାଏ ବିଦ୍ୟାଳୟ ଜୀବନରୁ ହିଁ ଆମେ ଶୃଙ୍ଖଳା ଶିଖିଥାଉ ଯେମତି
ହଁ ନିଶ୍ଚୟ।
ବା ବିଦ୍ୟାଳୟର ପ୍ରାର୍ଥନାରେ ସମୟରେ ହଉ ସବୁ ପ୍ରକାର ଆମେ ଶୃ ଖଳା ଯେପଟ ମତେ ଲାଗେ ଆମେ ବିଦ୍ୟାଳୟରୁ ଶିଖିଛେ ଆଉ ଗୋଟେ କଥା ବ କୃତା ହଉ କୌଣସି ପ୍ରକାର ହଁ ବକ୍ ଏବେ ମ
ଖଳା ଗୋଟେ ଆଉ ଆମର
ହଁ।
ଯୋଉ ବ୍ୟବହାର ଗୋଟେ ଚାଲିଚଳନ ଗୋଟେ ଏ ସବୁ ଆମେ ବିଦ୍ୟାଳୟରୁୁ ହିଁ ଶିଖିଥାଉ। ଆମକୁ ଯେମିତି ଶିକ୍ଷା ଦିଆଯାଇଥିବ ସେମିତି ହିଁ ଆମେ ତାକୁ ଧାରଣ କରୁଥାଉ।
ହଁ। ପିଲା ଭବିଷ୍ୟତ ପାଇଁ ତ ବହୁତ ଦରକାର ବହୁତ ମାନେ କାମରେ ଆସିିବ।
ହଁ ହଁ। ମାନେ ଗୁରୁଜନମାନଙ୍କୁ ସମ୍ମାନ ଦେବା ଗୋଟେ
ହଁ।
ହଁ। ହଁ। ନାଁ। ସବୁ
ମୁଁ କିଛି ଶିଖିଲି ଧନ୍ୟବାଦ।
ଆଜ୍ଞା।
ରେ ଭାଇ